ହ୍ୟାଲୋ।
କଣ କରୁଛନ୍ତି ଆପଣ?
ଏଇ ବସିଛି। ତମେ?
ହଁ ମୁଁ ବି ସେଇ ବସିଥିଲି ବର୍ଷା ହଉଛି ଆପଣଙ୍କ ଆଡେ।
ହଁ ବର୍ଷା ହଉଥିଲା ଏବେ ଏଇ ଛାଡିଛି।
ହଁ ସେଇ ଜଷ୍ଟ ଆମ ଆଡେ ବି ଏବେ ବର୍ଷା ଟା ଛାଡିଲା ବର୍ଷା ଆମ ଆଡେ ବି ଜୋର ହଉଥିଲା।
ହଁ ଏବେ ତ ବର୍ଷା ଟାଇମ ବର୍ଷ ସା ହବ ହଁ ଖାଇକି ଏବେତ ଆସିଲି ସାଙ୍ଗେ ସାଙ୍ଗେ। ହଁ ଯ ଏଇ ରଥଯାତ୍ରା ହେରିକା ଆସିଲେ ଏବେ ଏଇ ବିସ୍କୁଟ ମିକ୍ସଚର୍ ଖାଉଥିଲି।
ଉଁ ହୁଁ ହଁ ରଥଯାତ୍ରା ଟାଇମ ଆସି ଲାଣି ମାନେ ବର୍ଷା ତ ଯାହାେଲେ ବି ହବ। ମୁଁ ସେ ଚାହା ବିସ୍କୁଟ ଖାଇଥିଲି ଆଉ ଟିକେ ବେଳକୁ ବର୍ଷା ପାଗ ଚାହା ଚାହା ଟିକେ ନହେଲେ ହବ କି
ଆମ ପୁଅ ତ ସେମିତି ଖାଲି ଚା ପିଇବ।
ଆପଣ ପିଅନ୍ତିନି କି ଚାହା?
ମୁଁ ପାଏନା। ମୁଁ ହଷ୍ଟେଲ ରୁହେ ନା ମୁଁ ପିଏନି ନା ମିଳେନି ଏଠି।
ଆଉ ହଉ ନାଇଁ ଘରକୁ ଆସିଲେ ଘରକୁ ଆସିଲି ନା ଅଭ୍ୟାସ ହେଇଯିବ ବୋଲି ସେଥିପାଇଁ ଘରେ ବି ଆସିଲି ପିଆପୁଇ କରନ୍ତିନି।
ହଁ ଘରେ ମୋ ବୋଉ ପୁଅ ଏରା ସବୁ ପିଅନ୍ତୁ ମୁଁ ପିଏନା। କୁହନ୍ତି ଯେ ଇଏ ଥଣ୍ଡା ଆରିକା ହେଲେ ନାଲି ଚା ଟିକେ ପିଏ ସେ ଅଦା ଆରିକା ପକେଇ ନହେଲେ ନାଇ।
ହଁ ନାଲି ଚା ପିଇଲେ ଟିକେ ଥଣ୍ଡା ମାନେ କମିବ ଟିକେ ନାକୁରୁ।
ହୁଁ ଅଦା ପକେଇଲେ ହଁ ଆଉ କ୍ଷୀର ଚା ପ୍ରାୟ ଲୋକଙ୍କର କ୍ଷୀର ଚା ରିକା ଖୀର ଚା ହରିକା ପିିଇକି ଗ୍ୟା
ସେ
ହଁ
ହ
ଅଦା ପକା ଚାହା ଟା ପିଇଲେ ତଣ୍ଟି ଫଣ୍ଟି ବସିଯାଇଥିବ ଯଦି ଥଣ୍ଡା ଫଣ୍ଡା ହେଇଥିବ ଭଲ ଲାଗିବ ଟିକେ।
ହଁ
ତ ହଷ୍ଟେଲ ରେ ରହୁଛନ୍ତି ଆପଣ କଣ ପଢାପଢି କରୁଛନ୍ତି କି?
ଦୋକ ଯଳି
ମୋର ହୋଉଚି ବିକମ୍ ବିକମ୍ ସେକେଣ୍ଡ ଇୟର।
ପ୍ଲସ୍ ଥ୍ରୀ ପରେ
ହଁ
ଓହୋ ମୋଠୁ ବର୍ଷେ ଦିବର୍ଷ ବଡ।
ହ ହ
ମୁଁ ନର୍ସିଂ କରୁଛି।
ହଁ ହୁଁ ମାନେ ଫାଷ୍ଟ ଇୟର ଏ ବର୍ଷ
ନାଇଁ ଲାଷ୍ଟ ଇଅର ଏଟା।
ମାନେ
ପ୍ଲସ୍ ଟୁ ପରେ ହଁ
ସେଇ ସେମ ସେମ ଏଗ ତ ହବ ଆଉ ସେକେଣ୍ଡ ଇୟର ଜାଣି ମୋର ଲାଷ୍ଟ୍ ଥାର୍ଡ ଇୟର ହେଲା ଏବେ ଲାଷ୍ଟ ସେମିଷ୍ଟାର ଟା ଅଛି। ସେକେଣ୍ଡ ଇୟର ର ମାନେ ଫୋର୍ଥ ସେମିଷ୍ଟାର ଟା
ହୁଁ
ସିଲାବସ ଚେଞ୍ଜ ହେଲା ନା ସେଥିପାଇଁ ଟିକେ ସେମିଷ୍ଟାର ଗୁରା ଟିକେ ଲେଟରେ ହଉଛି।
ଓହୋ ଆମ ୟୁନିଭରସିଟି ଆମର ତ ସେମିତି ମାନେ ଯୋଉଟା ସିକ୍ସ ମନ୍ଥରେ ହବା କଥା ସେଟା ଏଇଟ ମନ୍ଥ, ନାଇନ ମନ୍ଥ ଏମତି ହେଇଯାଉଚି।
ଆପଣଙ୍କର ତ ଏଇଟ ମନ୍ଥରେ ହେଉଚି ଆମର ଗୋଟେ ଗୋଟେ ଆମର ଯୋଉ ହେଇଚି ଥାର୍ଡ ସେମିଷ୍ଟାର ଟା ଯମାରୁ ଟୁ ମନ୍ଥ ମାନେ ଦି ମାସ ବି କ୍ଲାସ୍ ହେଇନି ଦି ମାସ ଭିତରେ ଆମର ସେମିଷ୍ଟାର ଟା କରିଚନ୍ତି। ଆଉ ସେ ଯୋଉ ଭଳି ଭାବରେ ଲେଖିଚୁ ଆମେ ଜାଣିଛୁ ତାପରେ ସାର୍ ମାନେ ଟିକେ ସାର୍, ମ୍ୟାଡାମ୍ ମାନେ ଟିକେ ସାହାଯ୍ୟ ବି କରୁନାହାନ୍ତି।
ହଁ। ଆମର ଏମତି ଦି ଟା ବୁକ୍ ନା ଦିଟା ବୁକ୍ ବୁକ୍ ଗୋଟେ ଗୋଟେ ସେମିଷ୍ଟାର୍ ରେ ସାରିବେ। ସେଟା ସିଲାବସ୍ ରେ ସରିଯିବ କିନ୍ତୁ ଦେଖିଲା ବେଳକୁ କିଛି ଏକ୍ଜାମ୍ ହେଇନଥିବ ବସଥିବୁ ପ୍ରାକ୍ଟିକାଲ୍ ଯାଉଥିବ ମେଡିକାଲରେ ବୁଲି ବୁଲି ଆସିକି ବସିକି ନୋଟ୍ସ ଲେଖୁଥିବ ଆଉ କିଛି ନାହିଁ।
ଏ ମାନେ ଏବେ କଣ ହେଇଥିଲା ନା ଇଣ୍ଟନସିପ୍ କୋଉଠି ପଡ଼ିଥିଲା ନାଇଁ ଆପଣଙ୍କର?
ନାଇଁ ପଡିି଼ନି ଆମର ସରିଲେ ଇଣ୍ଟନସିପ୍। ସରିଲେ ଆମର
ଆମକୁ ଏଇ ଇଏ ଖରା ଛୁଟି ରୁ ଇଣ୍ଟନସିପ୍ ରେ ଆମକୁ ଦେଇଛନ୍ତି ଆମର ଅବସ୍ ତା ଖରାପ୍ କରି ଦେଇଚନ୍ତି ବୁଲି ବୁଲେଇ।
ନାଇଁ ଆମର ଇନ୍ ଟନସିପ୍ ପାମର ଅଏ ଆମର ପଡ଼ିବ। ମାନେ ଆମର ସରିଲେ ତାପରେ ସିକ୍ସ୍ ମନ୍ଥ୍
ମାନେ
ତମର ପଢ଼ା ସ ପଢା ଚାଲିବ ତାଦେହରେ ଇଣ୍ଟନ୍ସିପ୍ ତାପରେ ପଢା ଆଜ୍ଞା।
ହଁ। ମୁଁ କହିଲି ଆପଣଙ୍କର ପଢ଼ା ସରିଲା ପରେ ଇଣ୍ଟନ୍ ସିପ୍ ରହୁଚି।
ହୁଁ।
ଆମର ହେଇ ମାନେ ସେଇ ଏକା ପଢ଼ା ଟାଇମ୍ ରେ ହିଁ ଆମର ଇଣ୍ଟନସିପ୍ ପୁରା ରହିଯାଉଛି। ଆ ଇପଟେ ପାଠ ପଢ଼ା ହିପଟେ ଛୁଟି ଟାଇମ୍ ରେ ଇଣ୍ଟନସିପ୍ ହଁ।
ହୁଁ ଏକ୍ଜାମ ପାଇଁ ପ୍ରିପେୟାର୍ ହବ ନା ଏପଟେ ଇଏ କରିବ ସେଟା ବେଶୀ ପ୍ରେସର୍ ଏମତି ହେଲେ। ତମର ସରିଯିବ ତାପରେ ଇଣ୍ଟନସିପ୍
ଉଁ ଆପଣ କୋଉଠି ହି ନର୍ସିଂ କରୁଚନ୍ତି?
ମୋର କୋରାପୁଟୁ ଏସେଲାଲ୍ ମେଡିକାଲ୍। ଗମେଣ୍ଟ ଏସେଲାଲ୍ ମେଡି-ମେଡିକାଲ ନାହିଁ କେ
ହୁଁ।
ହୁଁ।
ତ କୁଆଡ଼େ ବୁଲା ବୁଲି ଯିବାର ପ୍ଲାନିଂ ଅଛି ନା ନାଇଁ ଏବେ?
ଏବେ ଆଉ କୁଆଡ଼େ ମୁଁ ତ କାଲି ପଳେଇମି ହଷ୍ଟେଲ୍। ଦେଖିଆ ଆମ ହଷ୍ଟେଲ ରେ ପ୍ରା ସମୟ ଆସିଲେ ଛାଡ଼ିବେ। ଛୁଟି କେବେ ଠୁ ସରିଲାଣି ମୁଁ ଯାଇନି ମୁଁ ସାଙ୍ଗ ଟା ସାଙ୍ଗମାନେ ସବୁ ବାଇଶି ତାରିଖରୁୁ ଗଲେଣି ମୁଁ ଯାଇନି ଇଏ ଦୂର ବୋଲି ଯିବି ଯିବି ବୋଲି ଜାଇନି ଆଉ। ଗୋଟେ ଦିନ ଲାଗିବ
ହୁଁ ମାନେ ଯିବାକୁ ଟିକେ ମନ ହଉନଥିବ ବହେ ଦିନ ଆସି ଘରେ ରହିଗଲ ନା ସେଥିପାଇଁ।
ହଁ ସେଇଟା ମାମୁଁଙ୍କର ପୁଅ ହେଇଥିଲା
ର
ହଁ ତାଙ୍କ ପୁଅ ହେଇଥିଲା ତାର ଏକୋଇଶିଆକୁ ଯାଇଥିଲି ସେ ଟା ସରିଲା ଯେମିତି ଯିମି ଆଉ କାଲଚେର୍।
ହୁଁ ହୁଁ। ତମ ମାମୁଙ୍କର ପୁଅର କନ୍ ନାଁ ରଖା ହେଲା କଣ? ନୂଆ ଭାଇ ନା ଭ ନୂଆ ନୂଆ ଭାଇ ନୂଆ ଭାଇ ଆପଣଙ୍କର ଗୋଟେ ହେଇଗଲା ଆଉ।
ଭାଇ ଆଉ ଭଉଣୀ କିଏ ଅଛି?
ମାନେ ଆପଣ ମାନେ ସବୁ ଭାଇଙ୍କ ଭିତରେ ଆପଣ ଏକୁଟିଆ ଭଉଣୀ ରହୁଛନ୍ତି।
ହୁଁ। ଆମ ଫ୍ୟାମିଲି କଣ ମାମୁଁ ଘର ଫ୍ୟାମିଲି କ ଭଲ ହେଲେ ଗୋଟେ ପୁରା ମାନେ ଗୋଟେ କେ ଇଏରୁ ଖରାପ। ଏ ଓ ସମସ୍ତେ ଭଉଣୀ ଭଉଣୀ ଖୁସି ବାସି ଏଇ ସିଏ ମୋର କେହିନାହାନ୍ତି। ଖୁସି ନାହିଁ କିଛି ନାହିଁ ମାନେ କୁଆଡ଼େ ଗଲେ